ହ୍ୟାଲୋ।
ହଁ ଜୟ ଗୁରୁ
ଜୟ ଗୁରୁ ଆଉ କଣ କରୁଥିଲ?
ଏଇ ଏବେ ଜଷ୍ଟ ରୋଷେଇ ସରିଲା ଏବେ
ମୋର ବି ତ ସେଇ ଆଉ ଆଜି ପୁଅଙ୍କ ତ ଆଜି ଭାତ, ଡାଲମା ଆଉ କଦଳୀ ଆଳୁ ଭଜା ଏତିକି କରିୁଛି ଆଉ ବାକି ଆମର ଏତିକି ଚଳିଯିବ, ଖାଲି ବୋଉ ବାପା ଯଦି କଣ ପୋଡ଼ି କି ଖାଇବେ।
ହଁ ପୋଡ଼ା ପୋଡ଼ି କଣ ଖାଇବେ ଆଉ।
ଆଉ ନହେଲେ ଲେମ୍ବୁ ନାଇଁ ଗରମ ଜୋରରେ ମୁଁ ବା ଏଇ ରୋଷେଇ ସଇଲା ଜେନ୍ତି, ମୁଁ କଇଲି ଟିକେ ଏସି ଟା ଟିକେ ସମୟ ଲଗେଇ ଦିଏ। ବହୁତ ବି ହଁ ବା ବହୁତ ବିଲ୍ ଆସିଯାଇଛି ତ୍ରିଶହ ଟଙ୍କା ଏ ମାସରେ, ତେଣୁ କରିକି ଆଉ ଲଗଉନଥିଲୁ ମୁଁ କହିଲି ନାଇ
ନା ଏସି ଟା ସବୁବେଳେ ଲାଗୁଛି ହଁ
ତ ସିନା ଥଣ୍ଡାରେ ରହିଯିବ ଥଣ୍ଡାରେ ସିନା ରହିଯିବ, ବିଲ୍ ଟା ଆଇଲେ ବେଳକୁ ଝଟକା ଲାଗିଯାଉଛି ପୁଣି।
ହଁ ବା ଝଟକା ଲାଗେ ଆ ଆମର ଜଣା ପଡନି କେତେ ବିଲ୍ ଆସୁଛି, କାହିଁ ଆମର ଆଉଣ୍ଟ ରୁ କଟି ଯାଉଛି ନା।
କମ୍ପାନୀ ଦଉଛି ନା ନିଜ ଯୋଉ ଦରମା ଆକାଉଣ୍ଟ ରୁ ଆଉ ତାହେଲେ ତଳେ ଟା ଆମ ପଇସାରୁ ନେଲେ ନାଇଁ କି।
ହଁ ସେ ଆମରି ପଇସ ର କିନ୍ତୁ ସାଲ ଆମ ଯଉ ଆସି ଘ ଘରଭଡା ଆଉ ଇଏ ସବୁ କାଟିଦଉଛି।
ଓହୋ ଗୋଟେ ଘ ଗୋଟେ ଗାଁ ଅଛିରେ କୁଳା ହେଲା କାମାକ୍ଷା ପାଖରେ ସେ ଗାଁ ରେ ତାଙ୍କର ଗୋଟେ ତାଙ୍କ ଦେଷ ଗୋଟେ ବଢିଆ କରିଛନ୍ତି ମାନେ ଯିଏ ଯେତେ ଇଲେକ୍ଟ୍ର ଜଳିବା ମାଗଣା କେହି ବିଲ୍ ଦବନି ସେ ତାଙ୍କର ମଜା କରିବେନି ଆଉ
କେମିତି? ବିଲ୍ କେମତି ଦେବେନି?
ବିଲ୍ ଦେଶ ଦବ। ଯେତେ ବିଲ୍ ହେଉ ତାଙ୍କ ଦେଶ ଦବ। ତାହିକି ଗୋଟେ କଣ ଗୋଟେ ଫଣ୍ଡ ଅଛି ବୋଧେ ଦେଶରେ ଆଉ।
ଆ ଆମରହେଲେ ସେନ୍ତି ହେଇଜାନତା ଏଠି ସବୁ ଆରେ ଆଉ ଏସି ରୁମ ରୁ ବହାରାନ୍ତୁନି।
ସେିଏ ବା କହିଲି ପା ଏମାନେ ଏମିତି ଥଣ୍ଡା ଖାଇକି ରହିବ ଯେତେବେଳେ ବିଲ୍ ଟା ଆସେ ଆଉ ଲଗେଇବନି। ଆ ଯେମିତି ଛୁଆଙ୍କୁ ଛୁଆଙ୍କୁ ଯେମତି- ଭୁଲ କଲେ ବାଡେଇ ଦେଲେ କଣ କରନ୍ତି ଆଉ ଭୁଲ କରିବୁନି ଆଉ ଭୁଲ କରିବୁ ନାି
କରିବେନି ହଁ। ଆ ଛୁଆ ମାନେ କଣ କରୁଛନ୍ତି?
ଆଉ ଦିହ ଟିକେ ମଗେଇଦିଅ ଗରମ ହେଲା ଆଉ
ତା ରୋଷେଇ କଲା ପରେ ପୁରା ଝାଳରେ ପୁରା ଗାଧ ମାନେ ଏମିତି ଗାଧେଇକି ଆସ ସିଲା ଭଳିଆ ଲାଗୁଛି।
ହଁ ହଁ ସାଙ୍ଗେ ସାଙ୍ଗେ ଦେହ ପୁରା ଅସନା ହେଇଯାଉନି?
ହଁ ପୁରା ଝାଳ ଯେତେ ପରେ ପୁରା ଝାଳ ସିନ୍ଦୁର ବିିନ୍ଦୁର କିଛି ରହୁନି।
କୁଣି ତାକୁ ଧୁଆ ସୁଖ ହଁ ବା
ହଁ ଆଉ ଶାଢୀ ପାାଢୀ ପିନ୍ଧିଲା ବେଳକୁ ତ ବେଶୀ ଇଏ ହଉଛି ଆଉ। ଗରମ ଦିନରେ ନାଇଟି ପିନ୍ଧିବ ଠିକ।
ହଁ ବରା ନାଇଟ୍ ପିନ୍ଧଦଲେ ବର ନାଇଟ୍ ଦି ତିନିଟା ହେଲେ ଧୋଇଦୁଆ
ଧୋଇଦବ ହଁ ଏବେ ଗୋଟେ ଧୋଇଦବ ସନ୍ଧ୍ୟା ବେଳେ ତୁ ପୁଣି
ଶାଢୀ ସାଇବା ବ୍ଲାଉଜ ଇଏ ଭାରି ତକଲିଫ ଧୋଇବାକୁ ତ ଡର ଏତେ ବଡ ସାଢ ବାର ହାତର ସାଢ ନା।
ତାଙ୍କ ସହ ଆ ସଏ ପିନ୍ଧିଲା ଆଉ ତିନି ଚାରିଟା ପିନ୍ଧୁଛେ ପୁଣି ଧୋଇବାକୁପଡିବ ଆଁ ହଁ ଯିବି ଯୋଉ ପୁଅର ଚେକଅପ ଅଛି ନା ଯିବି।
ଓହୋ ଏବେ ଆଖି ଭଲ ଅଛି ବୋଉଙ୍କର।
ହଁ ଆଖି ସେ ଯୋଉ ଯୋଉ ଡ୍ରପ୍ ଟା ଦଉନାହାନ୍ତି କି ପକେଇବାକୁ ସେଇଟା ପକେଇଲା ଠୁ ଆଉ ପାୱାର କମ। କମୁନି ଆଉ ଚଷମା ବି ପିନ୍ଧୁଛି ହଁ। ଠ ଯେତିକି ଅଛି ନହେଲେ ଆଗରୁ ତ ସାଙ୍ଗେ ସାଙ୍ଗେ କମି ଯାଉଥିଲା ଯେତେବେଳେ ଚେକ। କରିବି କମେ କମେ କମେ କମି ଯାଉଛି। ଏବେ ଯେତେ ଥର ଚେକଅପ କଲେଣି ତିନି ଚାର ଥର। ହଁ ଠିକରେ ରହୁଛି। ଆଉ ଝିଅର କେତେ କ୍ଲାସ ହେଲା? ଓ ପୁଅଠୁ ବର୍ଷେ ବଡ। ପୁଅଠୁ ବର୍ଷେ ବଡ ତାହେଲେ ନା।
ହଁ ପୁଅଙ୍କର ସପ୍ତମ କି।
ହଁ।
ଓହୋ ପୁଅ କୋଉ ମସିିହରେ ଜନ୍ମ ହେଇଛନ୍ତି।
ତାର ବା ଦୁଇ ହଜାର ଚଉଦ।
ଆଉ ଚଉଦ ଏ ତେର ମେ ବା। ପୁଅ ଆମର କୋଉ ମାସ ପୁଅ ବୋଧେ ଯୋଉ ସେପ୍ଟେମ୍ବର।
ନା ନା ଜାନୁଆରୀ ଜାନୁଆରୀ ଅଠର।
ଆ ଇଏ ମେ ସେ ଜାନୁଆରୀ ଆଊ, ହଁଁ ହଁ ସେଇପା ସେଇ ଡେଟ୍ ଟା ମୋର ମନେ ଅଛି। ହଁ, ହଁ, ହଁ, ହଁ ମାମା ତା ଯିବେ ବୋଲିକି ବାହାର ଥିଲେ ଏକୋଇଶିଆକୁ ପୁଣି ଏ ମାନେ ଯୋଗକୁ ଗଲେନି।
ଗଲେନି ସେ ତ ପୁରା ରେଡି ଥିଲା ଅପା ତାର ଆସିବ ବୋଲି।
ହଁ, ହଁ ନାଇଁ ସେ ଯୋଉ ଦିନ ହିଁ ଯିବାର ଥିଲା ଆଉ ସେଇଦିନ ହିଁ ତ ବଡବାପା ଚାଲିଗଲେ ରାତିରେ ଆଉ। ନାଇଁ ସେଇଦିନ ହଁ ହଁ ଏକୋଇଶିଆ ପୂର୍ବ ଦିନ ଯେ ସେଦିନ ସେମାନେ ରାତିରେ ଟ୍ରେନ୍ ରେ ବସିଥାନ୍ତେ କି କଣ ବୋଧେ। ହଁ, ହଁ ମାନେ ବାହାରି ଥିଲେ। ପୁଣି ମନ କଣ ହେଲା ରହିଗଲେ। ଚାରଟା ରାତିରୁ ତ ଏମିତି ହେଲା ଆଉ।
ଏ ଭଲ ହେଲା ନା ଆସି
ହଁ ଦେଖି ପାରିନଥାନ୍ତେ। ପ୍ଲସ୍ ସାଙ୍ଗେ ସାଙ୍ଗେ ଟ୍ରେନ୍ ରୁ କୁଆଡୁ ଫେରିକି ଆସ ପୁଣି ଗାଡି କରିକି ଆସ ତାପରେ ଗୋଟେ ଜୀବନ ସାରା ପାଇଁ ଅଫସୋସ ରହି ଯାଇଥାନ୍ତା।
ହଁ ନାଇଁ ପାଖରେ ଥିଲେ ଲାଷ୍ଟ ଟାଇମ୍ ଟା ଯାହା ହେଲେ ଛୁଆ ମାନେ ପାଖରେ ଥିଲେ ଭଲ। ଆଉ ହୁଁ ହଁ।
ସମସ୍ତେ ବସ ମାନେ ଜୀବନ ଟା କେମିତି ଯାଏ ସେଇଠି ହିଁ ମାନେ ଅନୁଭବ କଲୁ। ହଁ ପା ମାନେ ମୁଁ ତାଙ୍କ ପାଦ ପାଖରେ ବସିଛି ହଁ ପା ପୁରା ମାନ ନେ କଥା ହଉଥିଲେ ନା ତାପରେ ଯୋଉ ସେଇଠି ତାଙ୍କ ପାଦ ପାଖରେ ଆମେ ବସିଚୁ ମୁଁ ତ ତାଙ୍କ ପାଦକୁ ଧରିକି ବସିଥିଲି ଆଉ। ଦେଖିଲି ପାଦରୁ ଆଗେ ଥଣ୍ଡା ହେଲା ଟିକେ ହେଲା ଆଙ୍ଗୁ ଠି ଆଡୁ ତାପରେ ଇଆଡକୁ। ହଁ ତା ଆଗରୁ କେତେ ଆ, ଜିବ୍ ଆମେ ଗୋ ଟାଏ ରୁ ମାନେ ତାଙ୍କ ପାଖରେ ବସିଲୁ। ରାତି ଗୋଟାଏ ରୁ ଦେହଟା ତାଙ୍କର କଣ ହେଲା ଆମେ ତାଙ୍କ ପାଖରେ ବସିଲୁ। ହଁ ବସିଲା ପରେ ତାପରେ ସେ ବିଚଳତିଆ ହେଲେ ଖାଲି। ମାନେ ବିଚଳତିଆ ହେଲେ। ତାପରେ ସେଠୁ ଆମ୍ବୁଲାନ୍ସ ଡକାଗଲା। ଶହେ ଆଠ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଆସ ସେ ହୁଏତ ଡେରି କରିବ ନା ତା ଭିତରେ ରାତି ତିନି ହେଇଗଲାଣି। ତାପରେ କଣ ହେଇଚି ନା ଆମେ ତ ସବୁ ଫାମିଲି ଟା ସାରା ଅଛୁ ଆଉ। ମାନେ ମୁଁ ତାଙ୍କ ପାଦ ପାଖରେ ବସିଚି। ତାଙ୍କ ପାଦ ଟା ଆଗେ ଟିକେ ଥଣ୍ଡା ହେଲା। ତାପରେ ଏମିତି ମାନେ ମୋର ମାନେ ପୁରା ଧି ଧୀରେ ଧୀରେ ମାନେ ଉପରକୁ ଉଠିଲା। ମାନେ ପ-ତାପରେ ଟିକେ ପୁଟିଆ ପାଖକୁ, ତାପରେ ଆଣ୍ଠୁ ପାଖକୁ, ଜଙ୍ଘ ପାଖକୁ, ମାନେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଥଣ୍ଡା ହେଇ ହେଇ ହେ
ହଁ ପାଣି ଛାଡି ଯିବ ଆଉ। ମାନେ ପୁରା ଜୀବନ ଗଲାବେେଳେ ପୁରା ଦେଖିଚ ତୋମେ ନା?
ହଁ ହଁ ମାନେ ଉଷୁମ ଟା ପୁରା ବଡିରୁ ଛାଡିଯିବ। ସେ ପା ପାଦ ଆଡୁ ମାନେ ଏମତି ହଁ ପାଦ ଆଡୁ ଏମିତି ଧୀରେ ଧୀରେ ଧୀରେ ଧୀରେ କିରି ଗଲା ଆଉ।
ଓହୋ ସେ କେମିତି ଲାଗୁଥୁବ ସେଇ ଟାଇମ୍ ରେ ପୁରା ନିଜେ ପୁରା ସବ୍
ହଁ ପା ହଁ ହଁ ସେତିକି ବେଳେ ଆପଣ ଇଆଡେ ଜୀବନ ଯିବାକୁ ସିଆଡେ ଆମର ଆମ୍ବୁଲାନ୍ସ ଆସିଛି। ଆମ୍ବୁଲାନ୍ସ ହଁ ତାପରେ ଆମ୍ବୁଲାନ୍ସ ଆସିକି ଜୀବନ ଛାଡିଗଲା ପରେ କି ସେତିକି ବେଳେ ଆମ୍ବୁଲାନ୍ସ ଆସ ଚି ସେ ମୋ ଆମର ଯୋଉ ସ୍କୁଲ୍ ଟା ଅଛି ସେଠି ଠିଆ ହେଇଛି। ତାପରେ ସେଠିକି ଆସିଥିଲେ ତାଙ୍କୁ ଡାକିଲେ ଦେଖିଲେ ସେ କହିଲେ ନାହିଁ। ଆଉ ନାହାନ୍ତି ତ ଆଉ କାଇଁ ବେକାର।
ଆଉ କାଣ ବି କରିଭୁଁ। ଆଉ କଣ
ଆଉ କାଇ?
ଆଉ ନନାଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଏବେ ଭଲ ଅଛନ୍ତି ନା ଦୁଃ
ହଁ ହଁ ଭଲ ଅଛି। ଆଜି ଆଚାର ଆଜି ଆମର ଆଚାର ତ ଆଁ।
ଅପା ଆଉ ପିଇସା ସମସ୍ତେ ଭଲ
ହଁ ସମସ୍ତେ ଭଲ ଅଛନ୍ତି ହଁ। ସମସ୍ତେ ଭଲ ଅଛନ୍ତି। ହଁ ବା ଦେଉ ପୁର୍ ରେ କେତେ ସୁନ୍ଦର ହଉଛି।
ହୁଁ ସୁନ୍ଦର ହଉଛି ଯୋଉ ଅ ଦେଖିଛ ନା ଆଜି ଯୋଉ ନାସ୍ତା ଦେଇଛନ୍ତି।
ହଁ ଦେଖିଛିି ବା ବଡା ପାଓଁ ଦେଇଛନ୍ତି ହଁ ଆଉ ତା ସହିତ କଣ ଟେ ଚଟ୍ ଗୋଟେ ତରକାରୀ ଦେଇଛନ୍ତି ଆଉ ଗୋଟେ ଚଟଣୀ ଦେଇଛନ୍ତି ମିକ୍ସଚର ଦେଇଛନ୍ତି ନା
ହଁ ଆଜି ବି ଇଏ ବି ଲଞ୍ଚ ଟା ବି ଭଲ ହବ ଯୋଉ ଇଏ ଟା। ଆନନ୍ଦ ବଜାର ଟା ବି ଭଲ ହବ ହଁ ସେଇଟା ବି ଭଲ ହବ। ଏଇ ଟାଇମ୍ ରେ ଏଇ ଟାଇମ୍ ରେ ଗଲ୍ ଯାଇଥିଲେ ଭଲ ହେଇଥାନ୍ତା।
ଆମେ ଯାଇଥିଲୁ ଦିବସରେ। ଦିବସରେ ହଁ। ହଁ ହଁ ଯାଇଥିଲୁ ପା ନନା ମୁଁ ପୁଅ ଝିଅ ଛଅରେ ଗଲୁ ଆଇଲୁ ଯାଇ କି ଦସ ରେ। ତିନି ଦିନ ରହିଲୁ ସାଢେ ତିନି ଦିନ ବଢିଆ ଲାଗିଲା ସେଇଠି ଗୋଟେ ଅଛି ସା ନ୍ତି ଭିଲା ତା ଜାଗା ନା ମାନେ ଜଣଙ୍କ ପର୍ସନାଲ୍ ଘରଟା କିନ୍ତୁ ବଡ ଘରଟା ସେ ପୁରା କର୍ ଚନ୍ତି ଭଡା ଦବାକୁ କମ୍ ପଇସାରେ ବି ଡୋଉଛନ୍ତି।
କେତେ ନେଲେ ଯେ?
ଗୋଟେ ବଡ ରୁମ୍ ଦେଇଥିଲେ ନନ୍ ଏସି ବାଲା ତ ସେ ଥିରେ ଛଅ ଜଣ ଆରାମ୍ ସେ ରହିଯିବ ହେଲା ପୁରା ଏମିତି ବଡ ରୁମ୍ ଟା ଖଟ ପକେ କେଇ ଦେଇଛନ୍ତି ଗଦି ପକେଇଛନ୍ତି ବେଡସିଟ ସବୁ ପକେଇଛନ୍ତି ଆଟାଚ୍ ଲାଟିନ୍ ବାଥରୁମ୍ ଅଛି। ତ ପାଂସ ପଚାଶ ନେଲେ ଦିନୁକୁ ତିନି ଦିନକୁ ଆମ
ଭଲ ନେଲା ତ ଆମେ ତ ଏଇ ଉତ୍ସବ ଟାଇମ୍ ରେ ଯାଇଥିଲୁ ପୁରା ଦଶ ହଜାର ଦେଇକି ଆସିଲୁ।
ହଁ?
ହଁ ସେଇଥିପାଇଁ ଉତ୍ସବ୍ ଆମର ଯିବାକୁ ଇଚ୍ଛା ତାଉନି ନା ଦଶ ହଜାର ପୁରା ହଁ।
ଛି ଟ୍ରେନ ଭଡା ଅଛି ହାତ ଖର୍ଚ୍ଚ ଅଛି। ଅ ଠାକୁରଙ୍କ ପାଇଁ କିଛି ଖର୍ଚ୍ଚ ଓ ଏତେ ଟଙ୍କା ନା ଆମେ ସାଢେ ଆମେ ଓହୋ ଆମେ ତିନି ଦିନି ରହିଲୁ ହେଲା ତିନି ଦିନ୍ କୁ ତାଙ୍କର ଷୋଳଶ ପ ଚାଶ୍ ହୋଉଛି ନନା ତାଙ୍କୁ ପନ୍ଦରଶ ଦୋଉ ଥିଲେ ସେ କହିଲେ ନାଇଁ ମୋର ଦିନକୁ ପାଂସ ପଚାସ୍ ହେଟୁ ଷୋଳଶ ଟଙ୍କା ନେଲେ ବାକି ଯୋଉ ଆଉ ଦିନେ ରହିଲୁ ବାରଟା ଯାଏ ଆମ ଟ୍ରେନ୍ ସାଢେ ବାରଟାରେ ସାଢେଗାରଟାରେ ଆମେ ଆସିଲୁ ସେ ଠୁ ଆଇଲୁ ନନା କହିଲେ ଆମେ ଆଜ୍ଞା କାଲି ଟିକେ ସାଢେ ଏଗାର୍ ଟା ହବ ନା ହଉ ବାରଟା ହଉ ସେଟା ଅଲଗା ଲୋକମାନେ ହାପ୍ ଡେ ହିସାବ କରିଦେବେ।
ହଁ ହଁ ନେବେ ଇଏ ଆମେ ଯୋଉଠି ରହିଥିଲୁ ସିଏ ନେବେ ଆଉ ଏ ଏ ଏଇଠି ଥିଲା ମାନେ କଣ କହିଲ ଅନ୍ୟ ଟାଇମ୍ ରେ କେତେ ନୋଉଛନ୍ତି କେଜାଣି ଉତ୍ସବ ଟାଇମ୍ ରେ ବେଶୀ ନୋଉ ଛନ୍ତି କି କଣ।
ଏଟା ତ ଉତ୍ସବ ଟାଇମ୍ ଥିଲା ଶିବାଳୟରେ ଥିଲ କି ନା କୋଉଠି?
ହଁ ସେଇଟା କୋଉ ଜାଗା ଇଏ ଜାଣିଚନ୍ତି।
ଗୋଟେ ଏଲୋ ବିଲ୍ ଡିଂ ଟେ କି?
ହଁ ଏଲୋ ହଁ ନା ଗୋଟେ ବଙ୍ଗାଳୀ ଘର ବଙ୍ଗାଳୀ ଘର ଗୋଟେ।
ମାଲିକ ସେଠି କି?
ନାଇଁ ଗୋଟେ ବୁଢାଟେ ଅଛି ବୁଢାଟେ ଅଛି ସେଇ ମନ୍ଦିର ପାଖାପାଖି କିନ୍ତୁ ଚାଲିକି ଆମେ ଯିବା ଆସିବା କରୁ।
ମାନେ ଯୋଉ ଆମର ଠାକୁରଙ୍କ ପଛପଟେ ତ? ଆଗଟା ପୁରା ବଡ ଜାଗା ଟା ଅଛି।
ହଁ ଚାଲିକି ଟିକେ ଯିବାକୁ ପଡେ ଭିତରକୁ ଯୋଉଠି ଗାଡି ଫାଡି ରୁହେ ବସ୍ ଫସ୍ ସବୁ ରୁହେ। ସେଇ ଭିତରକୁ ଆମେ ଯାଉ।
ମତେହେଲେ ବହୁତ ଘର ବଢିଆ ଲାଗୁଛି ଆଉ କିୁ ନା ତମେତେବେଳେ ଯିବ କହିବ ପୁଅଙ୍କୁ ନନାଙ୍କଠୁ ନମ୍ବର ନେଇଯିବା ଏଇଇ ଲୋକଟି କମ ପଇସା ଦଉଛି ଏବେ କଣ ସାତଶହ ପଚାଶ କରିଦେଇଛି।
ସାତଶହ ପଚାଶ ହେଲେ ବି ତ ଚଳିବ ଆମେ ତ ଯୋଉ ରହୁଥିଲୁ ମତେ ଲାଗୁଛି ଦିନକୁ ବୋଧେ ସତରଶ କି ଅଠରଶହ ଟଙ୍କା ନେଇଯାଉଥିଲା ବୋଧେ।
ଓହୋ।
ହଁ ତିନି ଦିନକୁ ଅ ହଁ ସେଇଥିପାଇଁ ଉ୍ଚ ଟାଇମ ରେ ଯିବାକୁ ଇଚ୍ଛା ହଉନି ଆଉ ଇ ଯଉ ପୋକ ଘର ଗୁଡା ଯୋଉ ମିଳୁଛି ସମସ୍ତଙ୍କୁ ଅଲଗା ଅଲଗା ମିଳୁଛି ସେଥିରେ ପୁଣି ଏକା ହେଇଯାଉଛି ଗାଡି ଭଡା ଅଟୋ ଭଡା ଟା ଦିନକୁ ଦିଇଶହ ତିନିଶହ ଟଙ୍କା ଲାଗିଯାଉଛି ଭଡା ଯେତେ
ନାଇଁ ତମେ ତେଳୁ ତମେ ତେଳୁ ଯିବ ଏଇ ନମ୍ବର ଟା ନେଇଯ ସେ ଲୋକଙ୍କୁ ଫୋନ କରିବ। ଓ ହଉ ହଉ ମୁଁ ଏବେ ଟିକେ ରଖୁଛି ହଁ ହଁ ହଁ।